ଉଁ ହାଲୋ।
ହଁ ଆଣ୍ଟି। କଣ କରୁଥିଲେ?
ହଁ ମ ଜୟଗୁରୁ ଏଇଟାରୁ ସେ ଚାଲିଯାଅ।
କଣ ରୋଷେଇ କରୁଛନ୍ତି ଆଜି?
ଆଜି ରୁଟି କରିଛି ଆଉ ପୋଟଳ, ଆଳୁ ଭଜା। ତୁ କଣ କରୁଛୁ?
ମୁଁ ଭାତ ରାତିରେ ତ ଖାଉଛି ଆଉ ସୋୟାବିନ୍।
ରାତିରେ ଭାତ କଣ ପାଇଁ ଖାଉଚୁ ସବୁଦିନ ଖାଉଚୁ?
ଆଜ୍ଞା ଏକା ରୋଷେଇ କଲାବେଳକୁ କାଟୁଛି।
ଓ ହୋ ହଁ ତୁ ହଷ୍ଟେଲ ରେ ରହୁଛୁ ନାଇଁ।
ଆଜ୍ଞା।
ହଁ ଠିକ୍ ଅଛି ଭାତ ର ହାଲକା ଫୁଲକା ବି ରାତିରେ ପୁଣି ରୁଟିଟା କଲେ ତମକୁ ହଇରାଣ ଟେଲ ରେ ରହିଲେ ହଁ ଠିକ ଭାତ ଖାଇଦବ। ଆଉ କଣ ରୁଷେଇ ଶିଖିଚୁ ଦେଖି କହିଲୁ କଣ କଣ?
ମତେ ଏଇ ସାଧା ସବୁ ଆସୁଛି। ଏ ଭାତ, ଡାଲି।
ହୁଁ।
ଭଜା ଆଉ ମିକ୍ସ ଭେଜ।
ହୁଁ।
ଆଉ ପନିର୍।
ହୁଁ।
ଏମିତି ଆସିଛି ଆଉ।
ଉଁ ହୁଁ ଆମର ତ ହେଲଦି। ଖାଦ୍ୟ କହିଲେ ଏଇଗୁଡା ଆଉ ଆମ ପାଇଁ ହେଲଦି ଫ ଉଁ ମୋର ସବୁ ଶିଖିଛି ସବୁ। କେବଳ ଆମିଷ ଜିନିଷ ଛାଡିଦେଲେ ଆଉ ସବୁ ଶିଖିଛି ଆମିଷ ଟା ମୁଁ କେବେ ହିଁ। ଜନ୍ମରୁ ହାତରେ ଧରି ନାହିଁ।
ହୁଁ ହୁଁ।
ଖାଇଛି ଛୋଟବେଳେ ଖାଇଛି ମୁଁ ମେଟ୍ରିକ ଯାଏଁ ଖାଇଛି କିନ୍ତୁ କେବେ କରିନି ମେଟ୍ରିକ ଟାଇମ ରେ ଆଉ। ଏତେ ଛୋଟ ରୁ ସେ ଶିଖିବି କି ଶିଖିବିନି ତେଣୁକରି ମୁଁ ଆମିଷ କେବେ ହିଁ କୌଣସି ଆଇଁଷ ଜିନିଷ ଧରିନି ମୁଁ କିନ୍ତୁ ଆଉ ସାଧା। ଉପରେ ହେଲେ ସବୁ ଶିଖିଛି ଆଉ ଫାଷ୍ଟ ଫୁଡ ଉପରେ ହେଲେ। ଶିଖିଛି କିନ୍ତୁ ଆଗ୍ରହ ନାହିଁ କରିବା ପାଇଁ ସେ ଜିନିଷକୁ। ଏ ନା ଆଜିିକାଲି ଯୋଉ ପ୍ରକାର ଫାଷ୍ଟ ଫୁଡ ଖାଦ୍ୟରେ ଯୋଉ ପ୍ରକାର ହେଲାଣି। ହଁ ଦେଖୁଛ ଆଜିିକାଲି ପିଲା ଯେ ତେ ସବୁ ମୋଟା ମୋଟା ଛୁଆ ହଉଛନ୍ତି ଯେତେ ଛୁଆ ଦେଖିବୁ ଠିକ ସପ୍ତମ ଅ ଟମ ଏ ଯୋଉ ସପ୍ତମ ଅଷ୍ଟମ ନୁହ ତ। ପଞ୍ଚମ, ଚତୁର୍ଥ ରୁ ପୁରା ମୋଟା ମୋଟା ତାଗଡା ତାଗଡା ଛୁଆ ହେଇଯାଉଛନ୍ତି। ଅଁ ବା ଏଇ ଯୋଉ ସବୁ କଣ ହଉଚି ଏଇ ଯୋଉ ଅ ଖାଦ୍ୟ ଗୁଡା ଖାଉଚନ୍ତି। ମ୍ୟାଗି ଚାଉମିନ୍ ଫାଷ୍ଟ ଫୁଡ ଉପରେ ଯାହା ଯାହା ଅଛି ତାପରେ ଚିକେନ୍ ପକୋଡା ଦେଖିବ। ମାନେ କେତେ ପ୍ରକାର ହେଇଆଇଁଷଟାକୁ କେତେ ପ୍ରକାର କରିକି ଖାଉଚନ୍ତି।
ଆଜ୍ଞା।
ଆଉ ଆଉ ତାପରେ ପ୍ୟାକେଟ୍ ଜିନିଷ ପ୍ୟାକେଟ୍ ଜିନିଷ ତ ଜମା ଖାଇଆ କଥାନି ପ୍ୟାକ୍ ପିକେଟ୍ ଜିନିଷ କହିଲେ କଣ ନାଇଁ ଯୋଉ ଗୁଡା ପ୍ୟାକେଟେ ରେ ବହୁ ଦିନି ଯାକେ ରହୁଚି ଯେମିତି କୁୁର୍ କୁରି ମୁଗ ମସଲା କି ଗୋଟେ ଚୁଡା ମସଲା ପ୍ୟା ପ୍ୟାକେଟେ ରେ ଆସୁଚି ହେଇଗୁଡା କିଛି ହିଁ ଖାଇବା କଥା ନୁହଁ। ଏଇଗୁଡା ହିଁ ସବୁ ମୋଟା ପା ଆମର କରିଦଉଚି ନା ଆଉ ଆମ ଛୋଟ ଛୁଆ ଗୁଡା କ ଏମିତି ହଉଚନ୍ତି। ଏଗୁଡା ଖାଇକି। ତେନ୍ ମାନୁନାହାନ୍ତି ଯୁଆଡେ ହେଲେ କୁରୁକୁରି ଡେଲି କିଛି ନହେଲେ ଛୁଆ ମାନେ ଆଠଟା ଦଶଟା ଏମିତି ଖାଉଚନ୍ତି। ଆଉ ଆପ୍ ମଇଦା ତ ଟୋଟାଲେ ଯାହା ମାନେ ମେଡିକାଲ ଯାହା କହୁଚି ମଇଦା ଖାଇଆ କଥା ନୁହଁ। କିନ୍ତୁ ଛୁଆ ମାନେ କଣ ମଇଦା ଉପରେ ମ୍ୟାଗି ଚାଉମିନି ଆହୁରି କଣ ମୋମୋସ୍ ଆହୁରି କଣ କଣ ସବୁ ଆଇଟମ୍ ଗୁଡା ଖାଉଚନ୍ତି। ଯୋଉଟା କି ତାଙ୍କର
ମୁଁ କଇଲି ଆଣ୍ଟି ଆପଣଙ୍କୁ କୋଉ ରୋଷେଇଟା ଭଲ ଆସେ ଆଉ କଣ ପିଠା ଆସେ କହିଲେ।
ମୋର ପିଠା ଉପରେ କହିଲେ କାକେରା ଜାଣିଚି। ଆ ଚକୁଳି ଜାଣିଚି ଆଉ ବିରି ଖାଲି ବିରି ବଟାରେ ଗୋଟେ ପିଠା ହୁଏ ଜାଣିଚୁ ନା? ସେଟା ଜାଣିଚି ଖାଲି ବିରି ବଟାରେ ହବ ଏଟା ସେଟା ବି ଜାଣିଚି। ହୁଁ ସେଟା ଖାଲି ବିରିଟା ବଟାଯିବ ଆ ତାପରେ ଉଁ କୁ ଶାଳ ପତ୍ର ଗୋଡେ ସେଟା କହନ୍ତି ଜଙ୍ଗଲରେ ମିଳେ ସେ ଶାଳ ପତ୍ର। ଶାଳ ପତ୍ରରେ ତେଲ ମାରି ଦେଇକି ଏଇ ବିରି ବଟାରେ ଅଦା ଟିକ୍ ଟିକେ ଲଙ୍କା ଟିକେ ବୃଷଙ୍ଗ ପତ୍ର ଏମିତି ସବୁ ପଡିବ ପଡ଼ିକି ଏହି ଶାଳ ପତ୍ର ଉପରେ ତେଲ ଟିକେ ମରିା ଦେଇକି ହଲ୍କାରେ ତେଲ ଟିକେ ମାରି ଦେଇକି ତା ଉପରେ ଥୋଇକି ଗୁଟ୍ ଗୁଟ୍ ଗୁଟ୍ ଥୋଇକି ତାପରେ ଆଉ ଗୋଟେ ପତ୍ର ପରସ୍ତ ଦିଆଯିବ। ତାପରେ ତା ସାଇଡ୍ ପାଇଁ ବୁଲି ଘୋଡେଇବା ପାଇଁ ପୁଣି ପତ୍ର ଫାଡି କରିକି ଦିଆଯିବ। ଦେଇକି ତାକୁ ଗୋଟେ ସୂତା ମାଧ୍ୟମରେ ଗଣ୍ଠେଇ ଦେଇ ଯେମିତ୍ ପତ୍ରକୁ ପତ୍ର ଫିଟିଯିବେନି ବୋଲି ଗଣ୍ଠେଇ ଦିଆଯିବ। ତାକୁ ଯଦି ସିଝେଇ ପାରିବ ସିଝେଇ ପାରିବ ନହେଲା ହାଲ୍କା ଚୁଲି ଜାଳରେ ଚୁଲି ଜାଳ ନିଆ ଉପରେ ତାକୁ ଥୋଇ ଦେଲୁ ବଢିଆ ଲାଗେ ହେ ପିଠା ଟା ଭାରି ମସ୍ତ ଲାଗେ ଖାଇବା ପାଇଁ ଭାତରେ ବି ପିଠା ଟା ଖାଇଦବ ଭାତରେ ବି ବଢିଆ ଲାଗେ।
ଭଲ ଆଉ।
ହୁଁ ଏଇଟା ବଢିଆ ଟେଷ୍ଟ ଲାଗେ ପିଠାଟା ଖାଲି ଖାଇ ପାରିବ ଭାତରେ ବି ଖାଇ ପାରିବ ତାକୁ। କାଟିକି ପିସ୍ ପିସ୍ ସେଭଳିଆ ହେଇଯିବ କାଟିକି ଖାଇଆ ପାଇଁ। ଆଉ ବରା ଶିଖିଚି ପକୁଡି ଶିଖିଚି ଆରିଶା ଟା ଶିଖିନି କେବେ ବି ଆରିସା ଶିଖିନି। ଆଉ ଗୋଟେ ଚାଉଳରେ ହୁଁ।
ଆଣ୍ଟି ମୁଁ କଇଲି ମୁଁ ମୋ ବୋଉ କଲାବେଳେ ଦେଖିଚି ଏମିତି ଆରିସା ଟାକୁ ଗୁଡ ପାଗ କରିଦିଅନ୍ତି ତାପରେ ଅଳ୍ପ ଅଳ୍ପ କରିକି ଉଁ ଯୋଉ ଚାଉଳ ଉଁ ଗୁଣ୍ଡଗୁଡା
ହଁ।
ପକାନ୍ତି।
ହୁଁ ହୁଁ।
ଆଉ ଯେହେତୁ ଆରିସା ଟା ବେଶୀ ମାନେ ମିଠା ହୁଏ ଆଉ ଅଳ୍ପ ଆ ଯୋଉ ଚାଉଳ ଗୁଣ୍ଡ ପକାଯାଏ। ତାପରେ ସେଟା ଇଏ ହେଇଗଲେ ତାପରେ ତାର ଯାହା ଗୋଲ ସେପ ଦେଇକି ତାକୁ ଇଏ କରାଯାଏ ଆଉ।
ଅଁ ହଁ ସେଇଟା ମୁଁ ଯାହା ରିଶାର ଜାଣିନି ଆଉ ସବୁ ଜାଣିଦେଇଚି। ଆଉ ଚାଉଳ ଗଡେଇବା ମୁଁ ଆଜି ଯାଏ ଶିଖି ପାରଲିଣିି। ଚାଉଳ ଟା ଏମିତି ଗଡ଼ନ୍ତିନି ମାନେ ଗୁଡିକାଳେ ବାହାରିବ। ନା କଣ ବାହାରିବ ଏମିତି କରନ୍ତିନି ସେଟା ମୁଁ ଆଜି ଯାଏ ଜାଣିପାରିଲିନି।
ଓ ହଁ।
ମୁଁ ଯଦି ବି ଜେ ଶହେ ଟା ଗୁଡି ଦେଇକି ମତେ କିଇବ ଚାଉଳ ଟା ଗଡ଼ା ମର ଚାଉଳ ସହିତ ଗୁଡି ପଳେଇବ। କେ ଗୋଟେ ଗୁଡି ବି ତଳେ ରହିବନି। ବିରି ବତୁରଇଲେ ବି ମୋର ବିରିରୁ ଗୋଟେ ଗୁଡି ବାହାରିବନି ମୁଁ ସେଥିପାଇଁ ଭାରି ଭୟ କରେ ବିରି ଗଢା ଚାଉଳ ଗଡାକୁ ବାହାରି ପ୍ରାଣ ଭୟ ମୋର।
ଆଉ ଆଣ୍ଟି କଣ କେମିତି କରୁଛନ୍ତି?
ଆମ ପଡିଶା ଘରେ କଣେ ନାନୀ ଅଛନ୍ତି। ନାନୀ ମାନେ କଣ ଯା ଅଛନ୍ତି। ତାଙ୍କୁ ଡାକିଦିଏ ସିଏ କରିଦିଅନ୍ତି।
ହୁଁ।
ସେ କଦିଅନ୍ତି ତଵା। ହଁ ସବୁଥର ସିଏ ଆସନ୍ତି। ଆମର ଏକାଦଶୀ ସେ ଗଡେଇ ଗୁଡା ଦେଇକି ସେ ପୁରା କ୍ଲିୟର ପରିଷ୍କାର ପରିଚ୍ଛନ କରିଦେଵେ ମୁଁ ଖାଲି ବାଟିକି କରିବେ।
ହଲା ଆଉ।
ତେଇଁ।
ଆଉ ଆପଣଙ୍କ ବାପା ଘର ଆଡେ ମାନେ କଣ କେମତି ରୋଷେଇ ହୁଏ?
ହଁ ରୋଷେଇ ସେଠଧମ୍ବା ବାପ ଘରେ ବି ସବୁ ସାଧା ଉପରେ କେହି ବି ଆମିଷ ନୁହଁ। ସବୁ ସାଧା। ସମସ୍ତେ ବାପଘର ଫ୍ୟାମିଲି ଆମ ଫ୍ୟାମିଲି। ଆମ ନଣନ୍ଦଙ୍କ ଫ୍ୟାମିଲି, ଆମେ ସବୁ ସାଧା। ସମସ୍ତେ ସ୍ୱାସ୍ଥ୍ୟ ହୀନ। ଆମେ ଟିକେ ଠାକୁର ଅନୁକୁଳ ଚନ୍ଦ୍ରଙ୍କଦିକ୍ଷୀତି ସବୁ। ତମରେ ଆମର ସବୁ ସାଧା ହୋଉଚି ଘରେ ଆଉ। ସେଠି ବି ସାଧା ଗଲେ ବି ଆମକୁ କିଛି ଅସୁବିଧା ହୁଏନି, ସେଠି ବି ସାଧା। ଖାଲି ନନା ର ଛୋଟ ଛୋଟ ଧି ଦିଟା ପୁଅ। ସେମାନେ ଯେ ଛୋଟ ଗୁଡ଼ା ମାଆ ଦେଇ ଦୋଉଚନ୍ତି ତାଙ୍କୁ ଆମିଷଟା ଖାଇବାକୁ ଦେଇ ଦୋଉଚନ୍ତି ଆଉ।
ଭଲ ଆଉ।
ଆଲେ ହଁ ନହେଲେ ଆମର ଆଉ ସେଠି ବି କେହି ଖାଆନ୍ତିନି। ଆଉ ମୋ ପୁଅ ଛୋଟଟେ ହେଇଥିଲା। ପାରାଦ୍ୱୀପ ଯାଇ ଥିଲା ବୁଲି। ସେଠି କଣ ହେଇଜି ସେ ତାର ମାମୁଁ ସାଙ୍ଗେ ପାରାଦୀପ ଯାଇଚି।
ହଁ
ସିଏ ବି କେବେ ଜନ୍ମରୁ ସେ ଆମିଷ ହିଁ ଆମ ପିଲାମାନେ କେହି ଜାଣିନାହାନ୍ତି। ସିଏ କଣ ହେଇଚି ମାମୁଁ ତାକୁ କହିଦେଇଚନ୍ତି ନାଇଁ ଚିଙ୍ଗୁଡି ଟା ଆଉ ମାଛ ରେ ଯିବନି ଚିଙ୍ଗୁଡି ଟା ଗୋଟେ ପୋକରେ ଯାଏ।
ହଁ।
ସେଏଠୁ କହିଲା ହଁ ଓହୋ ତାହେଲେ ଖାଇଲେ ଚଳିବ ଛୋଟଟେ ହେଇଥିଲା ଆମ ପୁଅ। ସିଏ ଚିଙ୍ଗୁଡି ଖାଇଦେଲା ଖାଇକି ମତେ ଫୋନ କରିଚି। ମାମା ମୁଁ ଆଜି ଗୋଟେ ନୂଆ ଜିନିଷ ଖାଇଲି ଜାଣିଜ ନା। ମୁଁ କଇଲି କଣ ଖାଇଲୁ? ସିଏ ହେଠୁ ପଚାରିଲା ମାମୁଁ ମୁଁ କଣ ଆଜି ନୂଆ ଜିନଷ ଖାଇଲି? ସିଏ ହେଠୁ କହିଲା ମାମୁଁ ତାର କହିଲେ ଆଜି ଚିଙ୍ଗୁଡି ଖାଇଲ। ମୁଁ କହିଲି ନା ସେଟା ବି ଆମିଷ ଟା। ହେଠୁ ତା ହେଇ ଥରେ ମୋ ପୁଅ ଖାଇଚି ଆମିଷ ନହେଲେ ସେ ବି କେବେ ଖାଇନି ଏଇ ସବୁ ଖାଦ୍ୟ ବି ମା କିଛି ଆବଶ୍ୟକ ନାହିଁ ଶରୀର ପାଇଁ। କିଛି ଆବଶ୍ୟକ ନାହିଁ ଆମିଷ ବଦଳେ କ୍ଷୀ କ୍ଷୀର ବରମ ପିଇବ ଠାକୁ କହିଲେ କ୍ଷୀର ପାଏ ବି ହଉ ସେଇଟା ଭଲ। ତା ସାଙ୍ଗକୁ ରାଶି ଟିକେ ଖାଇବ ରାଶି ବଟା ହଉ ରାଶି ଭଜା ହଉ ରାଶିରେ ଯେକୌଣେସି ଆଇଟମ କରିକି ତମେ ଖାଇପାରିବ ବାଦାମ ରେ ଯେକୌଣେସି ଆଇଟମ କରିକି ଖାଇପାରିବ। ଆଉ କଦଳୀ ଖାଇପାରିବ। ଗୋଟେ ଅଣ୍ଡାର ଶକ୍ତି ଯାହା ତମେ ଚାରିଟା କଦଳୀ ଚାରିଟା କ ଚାରିଟା ଅଣ୍ଡାର ଶକ୍ କ୍ତି ଯାହା ଗୋଟେ କଦଳୀ ରେ ତାହା ଯେ ତେଣୁ କରି ଏଇ ସବୁ ଆମ ପାଇଁ ଅପସନ୍ ଅଛି ଖାଇବା ପାଇଁ ଆମେ କାହିଁ ନ ଖାଇକି ଆମେ ଆଉ ଖାଦ୍ୟ ଖାଇବା।
ହଁ ହଁ ଆଣ୍ଟି ସେଇଆ।
ଆମ ଘରେ ବି ଏମତି ଆଇଁଷ ଖାଆନ୍ତିନି ଯେ ବାକି ମୋ ଦାଦା ହେରିକା ସବୁ ଖାଆନ୍ତି। ଆମେ ମୋ ଦାଦା ହାରିକାଙ୍କଠୁ ଶିଖିକି ଆଇଁଷ ଖାଇବୁ ବୋଲି ମାନେ ବହୁତ ଭଲ ପାଉ ଆଇଁଷ କାମ ଘରେ ହୁଏନି। ତ ଯେ ଆମ ଘରେ ଯେତେବେଳେ ହୁହନ୍ତିନି ମୋ ବାପା ଖାଲି ଶୋଧନ୍ତି କାଇଁ ଆଇଁଷ‌- ଖାଉଚୁ ବୋଲି ଆମେ କିନ୍ତୁ ମୋ ଦାଦାଙ୍କ ଘରେ ପୁରା ଲୁଚି ଲୁଚି ଖାଇଦଉ।
ହଁ ହଁ ହଁ।
ଏମିତି। ତାପରେ ବଡ ହେଲାଠୁ ଜାଣିଲା ପରେ ଆଉ ଖାଇଲିନି ଆଉ।
ହଁ ଥରେ ତାର ଟଚ୍ ଟା ଛାଡିଦେଲା ପରେ ଆରାମ ସେ ଛାଡ଼ି କିନ୍ତୁ ପୁଣି ସେଟା କେମିତି ଛାଡିବ ନା ଯଦି ଜଣଙ୍କ ଉଦ୍ଦେଶ୍ୟ ରେ ଛାଡିବ। ଯେମତି କିି ଏଇ ଯେ ଆମେ ଠାକ୍‌ ନେଇଚୁ ତାଙ୍କ ଉଦେଶ୍ୟରେ ଆମେ ଛାଡିଲୁ ବୋଲି ଛାଡି ପାଇଲୁ ଆମେ ଯଦି କହିବୁ ନାଇଁ ଆମ ଶରୀର ପାଇଁ ଏଟା କ୍ଷତି ବୋଲି ଆମେ ଛା ଛାଡିବୁ ତାହେଲେ ପୁଣି କୋଉ ଦିନ ନା କୋଉ ଦିନ ସେଇଟା ଆମକୁ ଲୁଭ ଟାଣିବ। ଟାଣିବ କେବେ ନା କେବେ ଟାଣିବ ମୁଁ ଆମିଷ ଟିକେ ଖାଇବି କିନ୍ତୁ ଯଦି ପରମ ପିତାଙ୍କ ପାଇଁ ଛାଡିଥିବ କେବେ ଆଉ ଟାଣିବନି ଲୁଭ ମୁଁ ଖାଇଦେବି ବୋଲି। ତେଣୁକରି ଯଦି କୌଣସି ମହାପୁରୁଷଙ୍କୁ ତମେ ଧରିକି ତାଙ୍କୁ ଜୀବନରେ ଧରିକି ଚାଲିଚ ତାଙ୍କ୍‌ କଉ ଉଦେଶ୍ୟରେ ଛାଡ଼ିଦେଲେ ଛାଡ଼ିଦବ କିନ୍ତୁ ଯଦି କୌଣସି ମୋର ଶରୀର ଖରାପ ରହୁଚି ମୁଁ ଖାଇଦେବି ଖାଇବି ନା ଆଉ ଆମିଷ କିନ୍ତୁ କିଛି ଦିନ ପରେ ମୁଁ ଦେଖିଛି ଲୋକ ଖାଆନ୍ତି ଏବେ ଭଲ ହେଇଗଲାଣିି। ଖାଉଛି ଏମିତି କହୁଛନ୍ତି। ଦେହ ପାଇଁ ଆମିଷ ଖାଦ୍ୟ ଠିକ ନୁ